ହାଲୋ।
ହୁଁ ଉଁ। ଶୁଣାହଉଚି।
ହଁ କଂ କଂ ଶୁଣା ଯାଉଚି କୁହନ୍ତୁ।
ହୁଁ। ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ କଣ କରୁଚନ୍ତି?
ନାଇଁ ଶୋଇଥିଲି ଆଣଙ୍କ କଲ୍ କଲାଠୁ ଉଠିଲି ଆଉ।
ଆ ହୋ।
ହୁଁ।
ଆ ମୁଁ ତ ଆଉ ଶୋଇ ପାରୁନି ପୁଅ ଶୋଇଦଉନି। ଖାଇଲୁ ବି ଲେଟ୍ ରେ।
ହଁ, ହଁ।
ବର୍ଷା ହଉଛୁ କି?
ହଁ ବର୍ଷା ସେମିତି ଝିପିଝିପି ହଉଛି ଆଉ।
ଉଁ, ହୁଁ, ଆମର ହଉଥିଲା ସଖାଳେ ହୁଁ,। ରାତି ସାରା ତ ବର୍ଷା ହଉଛି ହେଲେ କରେଣ୍ଟେ ଆସିଲାଣି ନା ନାହିଁ?
ହୁଁ, କରେଣ୍ଟ ଏମିତି ଆସୁଚି ଯାଉଛି ବୋଧେ ତ।
ଓ ହୁଁ ଆମର ହି ଏବେ ଆସିଲା ସକାଳେ ଆସିଥିଲା ବାରଟା ବେଳେ ଆସିଲା ପୁଣି ଗଲା ଭାରି ଏମିତି ହଉଛି ଆଉ।
ହଁ ନା କରେଣ୍ଟ ଅଛି ବୋଧେ ସିଲିଙ୍ଗ ଫେନ୍ ଏ ଟେବୁଲ୍ ଫେ
ହୁଁ।
ଓହୋ। ହଁ, ହଁ।
ହଁ ଆଉ କଣ ଖାଇ
ଆଉ ଖିଆ ପିଆ ସରଲାଣି ନା ନାଇଁ? ମୁଁ ସେଇ ପଖାଳ ଖାଇ ଥିଲେ କ-ମୁଁ ଗୋଟେ ଟାଇମ୍ ତ ଖାଏ ଦିନବେଳା ପଖାଳ ଖାଇଥିଲି। ଆଉ ତା ସହିତ ଭଜା। ଗରମ ଭାତ ହେଇଛି ବି ଖାଏ, ଛୁଆ ଖାଉଛନ୍ତି।
ହୁଁ।
ହଁ। ପୋଟଳ ତରକାରୀ, କାଙ୍କଡ଼ ଭଜା ପଖାଳ। ହଁ, ହଁ।
ଜଲଧି ଆଜି ନଅଟା ମୁଁ ଗାଧେଇ ତ ସକାଳେ ଏ ବର୍ଷା ଯୋଗୁ ଜଲଦି ଉଠିକି ପଖାଳ ଖାଇଦେଇଛୁ, ପୁଣି ଦି ହେଲୋ, ଭଏସ୍ ଶୁଭୁନିକି? କହିଲି ମୁଁ ତ ସେ ପଖାଳ, ପଖାଳ ଖାଇଥିଲି, ପୁଣି ଗରମ ଖାଇକି ଶୋଇଥିଲି ଆଉ।
ହୁଁ।
ହୁଁ।
ଏଟା ଏ ଉଁ, ଫାଷ୍ଟ
ତ ଏଇ ଦିଦି ଟାଇମ୍, ତାପରେ ଏଇ ଛୁଆଙ୍କ ଚକରରେ ତାସ୍ ସ୍କୁଲ୍ ଟାଇମ୍ ରେ ଯେତେବେଳେ ଯାଏ ଭାରି ସିଏ ଆସିଲା ବେଳୁ ସାଙ୍ଗ ହେଇକି ପୁଅର ମୋର ଖାଇଲା ବେଳକୁ ଗୋ ଟେ ଟାଇମ୍ ଖାଇବା ହେଇଯାଇଛି, ଆଉ ଦିଥର ଖାଇ ହଉନି, ସକାଳୁ ଚା ପିଆ ହଉଛି, ସନ୍ଧ୍ୟା ବେଳୁ ଚା ରାତିରେ ପୁଣି ସେ ଭାତ ଖିଆ ହବ ଆଉ।
ହଁ ସେଇ ଛୁଆଙ୍କ ସେବା କଲାବେଳକୁ ଆଉ କୋଉ ଭୋକ ହଉଥୁବ।
ହଁ, ଆଉ ଘରକୁ କେବେ ଯିବେ?
ହଁ ହଁ ଯିବାର ଆର ମାସରେ, ହେଲା ତ ଏଟା ଲାଷ୍ଟ ଯିବା ପାଞ୍ଚ ଛଅ ଆଡକୁ ଆଉ
ଗୁଣ୍ଡିଚା ଥିବ ଆଉ ନା?
ହଁ।
ଉଁ, ହୁଁ। ଆଉ କଣ ଶୁଣା ଯାଉଛି ବ୍ୟାଗାଣ୍ଡ୍ ରୁ?
ଶୁଆ ଟା ଅଖିଛୁ ଶୁଆ ଟା ଅଖିଛି ସେ ଶୋଇଦଉନି କି ଆଉ ପାଟି କ ଅଛି ବି
ଆହା।
ଖାଲି
ଓହୋ। ସେ ହେ ଯଉସ୍
ଶେ ତା ତାହି ଗଲା ପରେ ଖତେଇ ହଉଛି ଏବେ ନ ହଉଛନ୍ତି ଚିଡି ଚିଡି ହଉଛି।
ହାଁ ହାଁ ହାଁ ଚହ୍ନିଥିବ ବି
ହଁ ଖାଲି ବାଇଆ କଦଉଛି ଖାଇବା ଟାଇମ୍ ହେଲେ ଗାଧେଇଲା ଟାଇମ୍ ହେଲେ ସେ ରଖେଇ ଦଉନି କାହାକୁ।
କାଇଁ?
ଖାଲି ରଡି ଛାଡୁଛି ନାଳୁ ଭାଇ ଡାକୁଛି।
ହୁଁ।
ସେଟା ନା ବାହାରକୁ ଯିବ ବୋଲି ଏମିତି ହଉଛି ସେ ଖାଲି ପାଟି କ ଲି ହୁଇସିଲି ମାରୁଚି କି?
ହେଁ ହେଁ ହେଁ ଉଁ
ଭଲ ଲାଗୁନି ଏମତି ଥଣ୍ଡା ପାଗ ଦେଲାଠୁ ମାନ୍ଦାଳିଆ ଲାଗୁଚି। ଖରା ହଉ ବରଂ ଭଲ ଲାଗେ।
ହଉ ପୁ
ଅ ଲାଇନ୍ ରହୁନି ପୁଅ ଖାଲି କହୁଛି ଏସି ଲଗା ମାମା ଏସି ଲଗା। ଗରମ ରେ। ଉଁହୁଁ ଆମ ରୁମ ଟା ଟିକେ ଭିତରକୁ ରହୁଛି ଝରକା ନାହିଁ ତ ଦିଆ ହେଇଛି ଏସିି ଚାଲିଲାଠୁ ଶୋଇଲା ସିଏ ଲାଇନ୍ ଆସିଲା ଠୁ। ନନେ ସେ ଶୋଉନି ବିନା ଏସିିରେ ବା ଗରମ ହେଲା ଯେ ଶୋଇଲାନି। ହଁ ପା।
ଗାଧଉଛି ପୁଣି ନିର୍ଦ୍ଧୁମ ଗାଧଉଚି ବି। ଦୁଇ ବର୍ଷର ଛୁଆ ସେ ନିର୍ଦ୍ଧୁମ୍ ଗାଧଉଛି ଏସି ରେ ଶୋଉଛି ଖୁବ ସମ୍ଭାଳୁଛି। ଆମେ ଘୋଡେଇ ହେଇକି ଶୋଉଚୁ ସ
ଦୁଇ ହଜାର ଅଭ୍ୟାସ ହେଇଯାଇଛି ବୋଧେ ବିନା ଏସି ରେ ସୋ
ହଁ ବା।
ହୁଁ।
ଛୋଟ ଛୁଆଙ୍କୁ ତାଙ୍କର ଅଭ୍ୟାସ ହେଇଯିବ ଯାଣିଛୁନା।
ବାହାରେ କୋଉଠି ରହିପାରୁନି ପା ଗଲେ। ଏସିି ଥିବ ତ ଶୋଇବ ନହେଲେ ନାଇଁ।
ହଁ।
ଏମିତି।
ନାଇଁମ, ଗରମ ତ ସମ୍ଭାଳି ହଉନି ଯେ ବାହାରେ ବି ଏଇ କିଚେନ ରେ ଟିକେ ରୁଟି ଫୁଟି କଲା ବେଳକୁ, ଭାରି ଗରମ ହଉଚି। ତା ଭିତରଟା ଗ୍ୟାସ ହଉ
ଶୋଇଚ
ଏବେ ତ ଟିକେ ବର୍ଷା ଫର୍ଷା ପଡିବାରେ ଟିକେ ଥଣ୍ଡା ପଡିଚି, ଏରିିୟନନ କି ଗରମ ମଝିରେ ଆମ ରୁମରେ ଝରକା ନାହିଁ, ଭାରି ଗରମ ହୁଏ। ହୁଁ ଉଁ
ଝରକା ନାହିଁ ଯେମିତି ତ, ଗରମ ବାମ୍ଫ ବାହାରୁଥାଏ।
ହା ୟା। କରିଦେଇଚନ୍ତି ଆଗରୁ ଶ୍ୱଶୁର ତାଙ୍କ ହିସାବରେ, କ ରଖି ନାହାନ୍ତି ଆଉ।
ହଁ, ପୁରୁଣା କାଳିଆ ଘର ବୋଧେ ହେଇଥିବ?
ନାଇଁ ଏବେ କରିଚନ୍ତି, ସିଏ ତାଙ୍କ ଇଛାରେ କରିଚନ୍ତି, ଏବେ ତ ଡିଜାଇନ୍ ସେ ଆଉ ଜାଣିଚନ୍ତି, ସେ ଦୁଇ ହଜାର ଷୋହଳ ରେ ଆରମ୍ଭ କରିଥିଲେ। ଆଠ ଦଶ ବର୍ଷ ତଳେ। ହୁଁ ହୁଁ, ଆମେ ନଥିଲୁ ବାହାରେ ରହିଥିଲୁ ନା। ହୁଁ, ଆମେ ବାହାରେ ରହିଗଲୁ, ସେ ତାଙ୍କ ଇଛାରେ କରିଦେଲେ ଆଉ।
ତମେ ପୁଣି ତାକୁ ନୂଆ ଡିଜାଇନ୍ କରିବ ଆଉ।
ହଁ, ଆମେ ତ ଏବେ ଛୁଆ ସବୁ ପାଠ ପଢିବେ। ତାଙ୍କେ ଆଉ କରିବେ, ଆମେ ଆଉ କଣ ରହିବୁ, ହୁଁ, ତାଙ୍କ ହିସାବରେ ହବ ଆଉ।
ହଉ।
ଆଉ, ଲକ୍ଷ୍ମୀ ପୂଜା ଦେଖିଯିବାନି, ଢେଙ୍କାନାଳ?
ଏ ବର୍ଷ ଯିବା, ମୁଁ ତ ଯାଇଥିଲି ସେଠି ହଁ ଯିବା ଏ ବର୍ଷ, ଛୋଟଟେ ହେଇଥିଲି ଯାଇଥିଲି, ମୁଁ ଆଉ ଯାଇନି।
ହୁଁ, ମୁଁ ଯାଇଥିଲି ଛଅ ସାତ ବର୍ଷ ତଳେ।
ହଁ, ମୁଁ ପା ଏଇ ଉପ୍ରା ସ୍କୁଲରେ ପଢୁଥିଲି ତ, ଯାଇଥିଲି ଆଉ।
ହଁନ୍। ଏବେ ବି ଭଲ ହଉଛି ଆଉ, ଛୁଆ କୋଉ ଦେଖେଇ ଦଉଛନ୍ତି ଯେ, ଯାଇ ହଉଛି। ମୁଁ ତ କପିଳାସ ଟିକେ ଯିବି ଯେ, ଯାଇ ହଉନି ଆଉ।
ହଁ
ହୁଁ, ନୂଆ ବର୍ଷରେ ଯାଇଥିଲୁ କପିଳାସ ଯେ
ହୁଁଉଁ।
ହୁଁ, ନାଇଁ ନୂଆ ବର୍ଷରେ ଯାଇଥିଲୁ କପିଳାସ ଯେ ଏତେ ଲାଇନି ଭଗବାନ, ଶିଡ଼ି ପଛକୁ ଆହୁରି ଉଁ, ମାନେ ପଚାଶ ମିଟର ପଛକୁ ଲାଗିଥିଲା ଲାଇନ୍ ଟା, ଶହେ ମିଟର ପଛକୁ।
ଭିଡ଼ ଟାଇମରେ ଯିବୁ, କଣ ଦେଖିବୁ? ହୁଁ, ନାଇଁ ନୂଆ ବର୍ଷ ଟାଇମ ରେ ସମସ୍ତେ ଯାଉଚନ୍ତି ନା, ବାହାରୁ ବି ଲୋ କସୁଚନ୍ତି।
ହଁ, ଟୁରିଷ୍ଟି ହେଇଗଲାଣି। ଆମେ ସମସ୍ତେ ବୁଲାବୁଲି ପାଇଁ ଯାଉ
ହଁ ହୁଁ।
ବାହାର ଲୋକ ବି ସବୁ ମାନେ ଆଶୁଛନ୍ତି ଦେଖା ଦୁଖି କରିବା ପାଇଁ।
ହୁଁ।
ବାହାଘର ପୂର୍ବରୁ ବାହାଘର ପରେ ପିଲାପିଲି ନହେଇଥିଲେ ଯାହା ବୁଲାବୁଲି କରିବ। ପିଲା ଛୁଆ ବଡ ବଡ ହେଇଗଲେ ଆଉ କୁଆଡେ ଯିବୁ ପାଠ ସାଠ ପଢିବେ ତାଙ୍କ ଟେନସନ ପଶିବ।
ହୁଁ। ନାଇ ମୁଁ ଯାହା ଏଇ ବାହାରେ ଥିଲା ବେଳେ ଯାଇଥିଲି ସେଇ ଭୁବନରେ। ଯେବେତେଳେ ରହୁଥିଲି ସେଇ ସମୟ ଯାହା ବୁଲାବୁଲି କରିବା ପାଇଁ ଆଇଥିଲି ଆଉ ଶାଶୁ ଘରୁ କୁଆଡେ ଯାଇ ହଉଚି। ଘରେ ରହିଲା ବେଳୁ ତାଙ୍କ ଅଣ୍ଡରରେ ରହିଲେ କୁଆଡେ ଯାଇପାରିବନି।
ଫ୍ୟାମିଲି ବୁଲି ପଳା ନହେଲେ।
ହୁଁ ହୁଁ।
ଆମର ତ ସେଠି ଫ୍ୟାମିଲି ଏକାଥିରେ ଯାଉହାରି।
ତମ ଶାଶୁ ଘରେ?
ହଁ।
ହୁଁ ଆଁ ଅଛନ୍ତି ଯାହା ଅଛନ୍ତି?
ନାଇଁ ଆମେ ଶାଶୁ ଶାଶୁର ଦିଅର। ଆଉ ତାଙ୍କ ଭାଇ ମୁଁ।
ଓହୋ ନଣନ୍ଦ ନାହାନ୍ତି ନା ମ୍ୟାରେଜ କରି ଯାଇଛନ୍ତି?
ନାଇଁ ନାହାନ୍ତି ନଣନ୍ଦ ସେ ଦି ଭାଇ।
ଅହଁ ତମେ ବଡ ଆଉ ନା ହୁଁ।
ପାଢି ଯିବା ନା ହଁ ଚାଲ ସମସ୍ତେ ଏକାଥରେ ଗାଡି କରିକି ସମସ୍ତେ ଯିବେ।
ହୁଁ ଘର ତାଲା ଦେଇକି ଯାଅ କି କା ଅଣ୍ଡର ରେ ଛାଡିକି ଯାଅ।
ନାଇଁ ନାଇଁ ଘର ଚାବି ପକେଇ ଦେଇକି ପଳାନ୍ତି।
ଆଉ ଗାଈ ରଖିନା?
ଗାଈ ରଖିଥିଲେ ଯେ ସେ ମୋ ବାହାଘର ଦିନୁ ଗାଈ ଗୁଡାକ ଆସୁନାହାନ୍ତି। ଏ ବାହାଘର ଟାଇମରେ ବାହାଘର ଟାଇମରେ ସବୁ ଲାଗିଲେ ବାହାଘର ଧନ୍ଦାରେ। ଆ ଗାଈ କିଏ ଆଣୁଛି ଗାଈ ତାଙ୍କର ହେଆଡେ ତାଙ୍କର ରହିଲେ ବାହାରେ ମନ ହେଲେ ଆଉଚନ୍ତି ନହେଲେ ନାଇଁ। ମୁଁ ପା କହିଲି ବୋଉଙ୍କୁ ମୁ କହିଲି ଆଉ ବୋଉ ଗାଇ ଥିଲା ଗୁହାଳ ଅଛି ନା ତୋ ବାହାଘର ଦିନୁ ଗାଇ ଆଉଛି ଆଉ।
ମୁଁ କହିଲି ଗାଇଗୁଡାକୁ ମୁଁ କାଇଁ ଦେଖିବାକୁ ପାଉନି ତ। ନା ଯାହା ଖୋଜିକି ଆଣିବି ତୋ ବାହାଘର ଇଏରେ ଯାଇଛନ୍ତି ସେମାନେ ସବୁ ଆଉ।
ଅ। ତାଙ୍କ ଦାୟିତ୍ଵ ନ ନେଲାରୁ ସେ ବାହାରେ ରହିକି ଖାଇଲେ ପିଲେ ଆଉ
ବଉ ପା ଆ ଆମ ବୋଉ ବି ଏକୁଟିଆ ମଣିଷ ହେଲା ବେଳକୁ କାହାକୁ ଆଉ ଆତେଇବେ।
ହଁ।
ସିଏ ମୋ ଶଶୁର ର ତାଙ୍କର। ହଁ ଶ୍ୱଶୁର ତାଙ୍କର ଯାଇଁକି ଆଣନ୍ତି, ନହେଲେ ତାଙ୍କ ଦିଅର ଆଣନ୍ତି ଏବେ ଗାଈ ପାଳିଆ ଦେବ ଯେ। ତ ପାଳି ନେଇଯିବ ଘରୁ ନବ ପୁଣି ଘରେ ଆଣିକି ଛାଡିବ।
ହଁ ଏବେ ତ ପାଳିଆ ହେଇଯିବ କାହିଁକି ନା ଲୋକ ଇଏ କଲେଣି ନା ମାନେ
ହଁ ଧାନ ତ ଏନେ ରୁଆ ରୁଇ ହେଲାଣି ଲୋକ ବିଲବାଡିରେ ପଶିଥିବେ।
ହୁଁ
କଁ କହିଲେ।
ମୁଁ ଯାଉଛି ଖାଇବାକୁ ଦେବି ଆସିଲେଣି।
ଆଁ ହୋଉ ଠିକ୍ ଅଛି।